ହୋଉ ଜୟ ଜଗନ୍ନାଥ ଆଜ୍ଞା କୁହୁ।
କୁହନ୍ତୁ।
ଆପଣ କଣ କରୁଛନ୍ତି?
ମୁଁ ଏବେ ବୁକିଂ କରୁଥିଲି ମୋର ରେଳ ଗାଡି। ରେଳ ଗାଡି ବୁକିଂ କରୁଛି। ହଁ। ହଁ ମୁଁ ଯିବାର ଅଛି କୁଆଡେ କହିଲ ଆମର ଅ ଚିଲିକାଟା ଆମର କୋଉ ଡିଷ୍ଟ୍ରିକ୍ଟରେ ଆସୁଛି?
ଚିଲିକାଟା ତ କେଉଁଠାରୁ ଆସେ ତ ମୁଁ ଏହା ମାନେ ଜାଣିନାହିଁ। କିନ୍ତୁ ଭଲ ଜାଗାଟା।
ତ ମୁଁ ରେଳ ଉପରେ ଚିଲିକା ଦର୍ଶନ କରିବାକୁ ଯାଇ ଯିବାକୁ ଚାହୁଁଛି। ତତ ଆପଣ ଯିବେ କି?
ହଁ ଗଲେ ଭଲ ହୁଅନ୍ତା ମୁଁ ତ ଶୁଣିଛି ସେଠାରେ ସନ୍ଧ୍ୟା ଦୃଶ୍ୟ ବହୁତ ଭଲ ଲାଗେ।
ରେଳ ଉପରେ ଥରେ ମତ ମତେ ଲାଗୁଛି ମୁଁ ଥରେ ଯାଇଥିଲି। ଥରେ ଦିଥର ଯାଇଛି ବୋଧେ ଚିଲିକା ଦେଖିକି ବାକି ଆମେ ଯୋଉ ଯାଇଥିଲୁ ମହେନ୍ଦ୍ରଗିରି ଆମ ହ ହ ସହପାଠୀ ସହିତ କୋଚିଂ ପିଲାଙ୍କ ସହିତ। ତ ସେଟା ଆମେ ଯାଇଥିଲୁ ରାତି ସମୟରେ ଯାଇଥିଲୁ ତ କିଛି ଦେଖି ହେଲାନି ଚିଲିକା।
ଓ ହୋ କିନ୍ତୁ ଚିଲିକାର ସବୁଠାରୁ ବଡ଼ ଆକର୍ଷଣୀୟ ହେଉଛି ଏହାର ଅପାର ପ୍ରାକୃତିକ ସୌନ୍ଦର୍ଯ୍ୟ।
ସେଠି ଆପଣ କଣ କଣ ଦେଖିବାକୁ ମିଳେ।
ସେଠାରେ ତ ମୁଁ ବହୁତ ସାରା ପକ୍ଷୀ ଦେଖିଲି ଏବଂ ମାଛ ମାନ ଦେଖିଲି।
ଚିଲିକାରେ ବହୁତ ବିଭିନ୍ନ ପ୍ରକାର ଡଲଫିନ୍ ମାନେ ଖେଳ କରନ୍ତି।
ହଁ ଡଲଫିନ ମାନଙ୍କୁ ତ ମୁଁ ଦେଖିଛି।
ସେ ଡଲଫିିନ ଖେଳ ଦେଖିବା ପାଇଁକା ଲୋକମାନେ ଡଙ୍ଗା ବୁକ୍ କରି ଯାଆନ୍ତି।
ହଁ କିନ୍ତୁ ସେଠାରେ କଣ ଡଲଫିନ୍ ମାନେ ଆସନ୍ତି?
ହଁ ଆପଣ କେବେ ଯାଇଛନ୍ତି ଆଜି ପର୍ଯ୍ୟନ୍ତ?
ହଁ ମୁଁ ତ ଯାଇଛି ହେଲେ କେଠ ସେଠାରେ କେବେ ଦେଖି ନାହିଁ ଡଲଫିନ୍ ଗୁଡିକୁ।
କେତ ଥର ଯାଇଛନ୍ତି?
ମୁଁ ଥରେ ହିଁ ମଧ୍ୟ ଯାଇଛି।
ମୁଁ ବି ସେଆ ମୁଁ ବି ଥରେ ହିଁ ଯାଇଥିଲି ବାକି ଆମର ଯୋଉ ଅଜା ଅଜାଙ୍କର ଯୋଉ ମୋ ଆଈ ଯିଏ ତାଙ୍କର ଅ ତାଙ୍କର ପରିବାରଙ୍କ ସହିତ ଯାଇଥିଲୁ ଡଙ୍ଗାରେ ଆମେ ନୌକାରେ ହିଁ ଖାଦ୍ୟପାୟ ସବୁ ତିଆରି କରି ନୌକାରେ ହିଁ ଯାଇଥିଲୁ ତିଆରି କରୁଥିଲୁ। ଖାଦ୍ୟ ପାନୀୟ କରି ମାଛ।
ଓହୋ ଏପରି କଥା ତେବେ।
ହଁ ଥରେ ହିଁ ଯାଇଛି। ବାକି ଡଲଫିନ୍ ମୁଁ କହିବାକୁ ଗଲେ କହିପାରିବି ନାହିଁ ବାକି ଚିଲିକାରେ ଆ ଟିକେ ରିସ୍କ ଥାଏ ତ ଉଁ ଘରେ ଏକଲା ଯିବା ପାଇଁ କା ରାଜି ହେବେ ନାହିଁ। ତ ଚିଲିକା ପାଖି ମୁଁ ଯେତିକି ଜାଣିଛି ଆମେ ଯାଇଥିଲ ବ୍ର୍ମଗିରି ଆପଣ ଜାଣିଛନ୍ତି ବ୍ରହ୍ମଗିରି ଏଠାରେ ଗୋଟେ ମନ୍ଦିର ବି ଅଛି ଠାକୁରଙ୍କର ମୋର ମନେ ନାହିଁ।
ହୋଇଥିବ ମୋତେ ତ ଜଣା ନାହିଁ ଏ ବିଷୟରେ କିନ୍ତୁ ଚିଲିକା ପ୍ରାୟ ଏଗାରଶହ ବର୍ଗ କିଲୋମିଟର ଅଞ୍ଚଳରେ ବିସ୍ତାରିତ ହେଉଛି ପୁରୀ ଖୋର୍ଦ୍ଧା ଗଞ୍ଜାମ ଜିଲ୍ଲାକୁ ଆବର୍ତ୍ତ
ହଁ ଲାଗିକି ଅଛି ପୁରୀ ଗଞ୍ଜାମ ଖୋର୍ଦ୍ଧାରେ ଆବର୍ତ୍ତିତ ବାକି ସେଟା ଯୋଉ ସବୁଠୁ ଅ ବଡ଼ ମାନ ମାନେ ସାଧା ପାଣି ହ୍ରଦ ମାନେ ଲୁଣି ପାଣି ନୁହଁ ସେ
କଣ ଆପଣ ଜାଣିଛନ୍ତି ମୁଁ ଏବେ ଶ୍ରୀ ମନ୍ଦୀର ବିଷୟରେ କିଛି ଜାଣୁଥିଲି ତ ମୁ ଗୁଡ଼ିକ ଦେଖୁଥିଲି କଣ ଆପଣ ଜାଣିଛନ୍ତି ତା ବିଷୟରେ?
ହଁ ଶ୍ରୀକ୍ଷେତ୍ର।
ଶ୍ରୀକ୍ଷେତ୍ର କିନ୍ତୁ ଶିଳ୍ପଶାସ୍ତ୍ରରେ ଏହି ବିଷ୍ଣୁ ଯୋଗ୍ୟ ମନ୍ଦିରର ନାମ ଶ୍ରୀ ବତ୍ସ
ଓହୋ ମୁଁ ଜାଣିନଥିଲି ଜାଣିବାକୁ ପାଇଲି ନୂଆ।
ଲୋକ ମୁଖରେ ଏହା ବଡ଼ ଦେଉଳ ନାମରେ ମଧ୍ୟ ଖ୍ୟାତ।
ହଁ ବଡ଼ ଦେଉଳ।
ଆପଣ କଣ ଫତେ ଫତେ ହନୁମାନଙ୍କ ମଧ୍ୟରେ କିଛି ଶୁଣିଚନ୍ତି?
ଫତେଗଡ଼ ରାମ ମନ୍ଦିର।
ନା ନା ମୁଁ କହୁଛି ଫତେ ହନୁମାନଙ୍କ ବିଷୟରେ ପୁରୀର।
ଫତେ ହନୁମାନ କୋଉ ଜାଗାରେ ଆ ଅଛି କହିପାରିବେ କି?
ହଁ ସିଂଘଦ୍ୱାରା ଅତିକ୍ରମ କରି ଗୁମୁଟ ଭିତରେ ପ୍ରବେଶ କଲେ ବାମ ପ୍ରାସ ରେ ଏକ ହନୁମାନ ମୂର୍ତ୍ତି ଦର୍ଶନ କରିବାକୁ ମିଳିଥାଏ।
ହଁ ହଁ ହଁ ହଁ ମର ମନ ପଇଲା ହଁ।
ତାଙ୍କର ନାମ ହେଉଛି ଫତେ ହନୁମାନ।
ତ୍ରାଣ ନା ହେଇଟି ଆମର ମୁଁ ଯେତିକି ଜାଣିବାରେ ପୁରୀ ମନ୍ଦିର ଭିତରେ ତେତିଶ କୋଟି ଦେବ ଦେବତା ତ ସବୁ ପ୍ରକାର ର ଆବୃତି ହଉଛି ଆଉ ମୋର ଗୋଟେ ଅମ ନିଜର ଅନୁଭୂତି ଥିଲା ଯେ ମୁଁ ଥରେ ତୁମେ ଗଲା ପରେ ମୁଁ ବି ମଧ୍ୟ ଏବେ କିମ୍ବା
ହଁ କୁହନ୍ତୁ। ଯୁବରାଜ କଣ କୁହନ୍ତୁ।
ତା ଶୁବା ଯାଉଛି?
ନା ନା ମତେ ସେତବେଳେ କିଛି ସୁଭିଲା ନାହିଁ।
ଅମ କିଛି ଅ ଇଏ ହେଉବେ ପାୱାର ର ହେଇପାରେ ବାକି ମୁଁ ଯେତେବ ଯେତବେଳେ ପୁରୀ ମନ୍ଦିର ତମେ ଗଲା ପରେ ଆଉ ଥରେ ମୁଁ ମଧ୍ୟ ଏକଲା ଯାଇଥିଲି ତାପରେ ଏବେ ବି ଯେତବେଳେ ଆଖି ଦେଖେଇବା ପାଇଁ ଯାଇଥିଲି ଏକଟ ଏକୁଟିଆ ଯାଇଥିଲି ତ ମୁଁ ସେଠାରେ ଆମର ଗୋଟିେ ରାଧା ମଠ ଅଛି ଭିତରେ ଗୋଟେ ଅଛି ବେଲୁରୁ ଗୋଟେ ବେଲୁରୁ ତ ନୁହଁ ରାଧା ମଠ ଗୋଟେ ଅଛି।
ହଁ ହଁ କିନ୍ତୁ ତାହା ରାଧା ମଠ ନୁହେଁ ତାହା ମାଥା ମଟ ବୋଧେ।
ମାତା ମଠ ନୁହଁ ମାତା ମଠ ଅଲଗା ଜାଗାରେ ଅବସ୍ଥିତ ମାତା ମଠ ପୁରୀ ମନ୍ଦିରଠୁ ଚାରି ପାଞ୍ଚ କିଲୋମିଟର ଲୋକ ନା ନାଥ ମନ୍ଦିର ଯିବା ରାସ୍ତାରେ ପଡେ ସେଟା ଗୋଟେ ମଠ ଥିଲା ତ ସେଇ ମଠରେ ମୁଁ ଦେଖିଲି ଯେତିକି ଆମର ଦଶମ ଦଶ ଅବତାରଙ୍କର ନବମ ଅବତାର ହେଲେ କିଏ ଆପଣ ଜାଣିଛନ୍ତି ନବମ ଅବତାର?
ନବମଅବତାର ତ ଆମର ହେଉଛନ୍ତି ବୁଦ୍ଧ।
ବୁଦ୍ଧ। ତ ବୁଦ୍ଧଙ୍କର ମୂର୍ତ୍ତି ସେଇଠି ମୁଁ ଦେଖିଲି ପୁରୀ ମନ୍ଦିରରେ ଯୋଉଠି ବି ମଠରେ ଚିତ୍ର ଶିଳ୍ପୀ ମାନେ ଫଟ୍ଟଚିତ୍ର କରିଛନ୍ତି ସେଇଠି ବୁଦ୍ଧଙ୍କ ମୂର୍ତ୍ତି ନ ଲଗାଇ ସେ ଆମର ମହାପ୍ରଭୁଙ୍କ ବଡ଼ ଅ ସେ ଲଗେଇଛନ୍ତି ଫଟ ତ ମୁଁ ସେଠି ପଚାରିଲି ଭାଇନାଙ୍କୁ ଯେ ଏମିତି କଣ ତ ସେ ମତେ ଜଣେ ଭାଇନା ସେଠି ବସିଥିଲେ ସେ ଜଣେ ଭଜନ କୀର୍ତ୍ତନ କରୁଥିଲେ ହେଲା।
ଓହୋ।
ତମେ ସେ ହସି ଦେଇ କହିଲେ ଏଇଟା ତ ଜଗନ୍ନାଥ ମନ୍ଦିର ଏଠି ବୁଦ୍ଧଙ୍କ ମୂର୍ତି କାଇଁ ଲାଗିବ ମୁଁ କହିଲି ବୁଦ୍ଧ ନବମ ଅବତାର ଭିତରେ ଆସୁଛନ୍ତି ଆପଣ ଜାଣିନାହାନ୍ତି କି ସିଏ ସେଠୁଛି ମତେ ମତେ ଲାଗିଲା ସେ କି ଜାଣିନାହାନ୍ତି ତ ତା ବାଦ ଗୋଟେ ଆଉ ଜଣେ ମୁକ କୁ ମୁଖ୍ୟ ସେବକ ବୋଧେ ସେ ମଠର ଆସିଲେ ତ ସେ ମତେ ଡାକିକି ଦେଖେଇଲେ ପୁଅ ତମେ ଶୁଣ। ଠିକ ଅଛି।
ଠିକ୍ ଅଛି ମୁଁ ବି ଆପଣଙ୍କ ଭଳି ଥରେ ମୁଁ ଥରେ ବ୍ରାହ୍ମଣଙ୍କୁ ଦେଖା କରିଥିଲି ଯିଏକ ଶିବ ମନ୍ଦିର ପୂଜାରି ଥିଲେ ମୁଁ ତାଙ୍କୁ ପଚିଲି ଷୋଳ ସୋମବାର ବିଷୟରେ କିନ୍ତୁ ସେ ତା ବିଷୟରେ କିଛି ମଧ୍ୟ କହି ପାରିଲା ନାହିଁ ଆଜିକାିକା ନନା ମ ହିଁ ଏମିତି ବାହାରୁଛନ୍ତି ଏ କଣ କହିହେବ?
ତ ସେମାନେ ବେଶୀ ଏବେ ଆଜିକା ଇଏ ସମୟରେ ସେମାନେ ବେଶୀ ଜାଣିନାହାନ୍ତି। ଯେତିକି ଆମର ଭେଦ ହେଲା ତ ସେ ସବୁ ବିଷୟରେ ଅଧିକା ତାଙ୍କର ଜ୍ଞାନ ନାହିଁ।
ତ ମୁଁ ଯେତିକି ଭାଇନାଙ୍କୁ ପଚାରିଲି ତ ସେ ଡାକିଲେ ପୁଅ ଶୁଣ ଡାକିଲେ ଦେଖେଇଲେ। ଆଉ ଆଖି ସିଧା ହାତ ଟେକି ଦେଖେଇଲେ କହିଲେ ଦେଖିଲ ସେଟା କୋଉ ପ୍ରତିମୂର୍ତ୍ତି ଦେଖା ଯାଉଛି ମୁଁ କହିଲି ବୁଦ୍ଧ ଦେଖିଲ ପୁରୀ ମନ୍ଦିରରେ ସବୁ ବୁଦ୍ଧଙ୍କୁ ବି ମାନଯାଏ ବାକି ଏଠିକା ନିୟମ ଅନୁସାରେ ବୁଦ୍ଧଙ୍କର ଚିତ୍ରଶିଳ୍ପୀ ମାନ ବୁଦ୍ଧଙ୍କର କରିନାହାନ୍ତି ବାକି ସବୁ ଠାର ଅବସ୍ଥିତ ତେତିଶ କୋଟି ଦେବ ଦେବତା ମନ୍ଦିର ତମେ କେବଳ ଶ୍ରୀକ୍ଷେତ୍ର ଧାମରେ ପାଇବା ଆଉ କୋଉ ଧାମରେ ନାହିଁ।
ଓହୋ ତେବେ କଣ ତୁମେ କଣ ବୁଦ୍ଧଙ୍କର ସେଇଠି ପ୍ରତିମୂର୍ତ୍ତି ଦେଖିଥିଲ?
ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଥିଲା ଯେତିକି ଆମ ଦଶମ ଅବତାର ସମସ୍ତତିଙ୍କ ମନ୍ଦିର ଅଛି ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଆମର ଯେଉଁ ମେନ୍ ବଡ ଠାକୁରଙ୍କର ଯୋଉ ମନ୍ଦିର ସବୁଠୁ ଉପର ଯୋଉଠି ଆମର ଲାଗିଛି ନୀଳଚକ୍ର
ହଁ ଗର୍ଭ ଗର୍ଭଗୃହ
ତ ମନ୍ଦିର ବାହାରେ ଯେତେବେଳେ ଆମର ସେ ମଠରେ ସେ ମତେ ହାତ ଦେଖିଲେ ଉପରକୁ ତ ସେଠି ମୁଁ ଦେଖିଲି ବୁଦ୍ଧଙ୍କର ପ୍ରତିମୂର୍ତ୍ତି ଗୋଟେ ଥିଲା।
ଓହୋ ଏପରି କଥା ତବେ ତୁମେ କଣ କାଶୀ ବିଶ୍ୱନାଥ ମଧ୍ୟ ଦେଖିଛ? ଶ୍ରୀଜଗନ୍ନାଥ ମନ୍ଦିରରେ କେବେ?
କାଶୀ ବିଶ୍ୱନାଥ ମୋର ଦେଖି ଥାଇପାରେ ମୋର ତ ଅନୁମାନ ନାହିଁ ବାକି ମୁଁ ଦେଖିଛି ପାତାଳ ଫୁଟି ଶିବ ମନ୍ଦିର ଦେଖି
ଓହୋ ଆଉ ମେଘନାଦ ପାଚେରୀ ବିଷୟରେ ତୁମେ ଜାଣିଛ ନା ଜାଣିି ନାହ
ହଁ ମେଘନାଥ ପଚେରି ବିଷୟରେ ଜାଣିଛି।
ତାର କିଛି ତୁମେ ଜାଣିଛ ତାର ମାନେ ମାନେ ତାର ଫିଚର୍ସ କଣ?
ଏଟ ସେ ତ ଗୋଟେ ଆମର ପ୍ରାଚୀନ ପରମ୍ପରାରେ ମନ୍ଦିର ତ ସେଇଟା ଗୋଟେ ଯାନବାହିନ ଯାତ୍ରା କରିବା ବାହାନ ନୁହ ତ ତାର ମୁଁ କିଛି ଫିଚର ଜାଣିବି ତାହାର ମହତ୍ଵ ହଉଛି ଯେ ସେଟା ଗୋଟେ ଗଁ ଆମର ଅଁ ସିରିଆସ୍ୱତି ହଲ୍ ପରି ଗୋଟେ ଇଏ ପରି ଗୋଟେ ବକ୍ସ ପରି କାମ ଦିଏ ତ ଯେତେବେଳେ ଆମେ ବାହାରେ ଥାଉ ପୁରୀ ବଡ଼ଦାଣ୍ଡଟାରେ ତ ବିଭିନ୍ନ ଯାତ୍ରୀ ଖାସ୍ କରିକି ବଙ୍ଗାଳୀମାନେ ଅଁ ତାଙ୍କ ଭାଷାରେ କିଛି କହନ୍ତି ତ ସେସବୁ ଆମ କାନରେ ବାଯେ ତ ଅଧିକା ସମୁଦ୍ରର ସାଉ ଧ୍ୱନି ବହୁତ କମ୍ ଶୁଭାଯାଏ ଯେତିକି ମୁଁ ଅନୁମାନ କରିବା ଭିତରେ ସମୁଦ୍ର ଧ୍ୱନି ଶୁବାଜୀବନୀ ତୁମେ ଯଦି ମନ୍ଦିର ଗର୍ଭଗୃହକୁ ଅଁ ମନ୍ଦିର କି ସିଂହ ଦ୍ଵାର ଦେଇ ପ୍ରବେଶ କର କି ଯେ କୌଣସି ଦ୍ଵାରା ଦେଇ ପ୍ରବେଶ କର ସେଇ ଦ୍ଵାର
କୁର୍ମ କୁର୍ମବେେଢାର ଦକ୍ଷିଣ ଦ୍ୱାରର ପଶ୍ଚିମରେ ବହୁ ପ୍ରାଚୀନ ଅନନ୍ତ ବାସୁଦେବ ମନ୍ଦିର ମନ୍ଦିରର ଦ୍ଵାରା ଉତ୍ତରକୁ ମନ୍ଦିର ମଧ୍ୟରେ ଅନନ୍ତ ବାସୁଦେବଙ୍କର ଏକ କ୍ଷୁଦ୍ର ମୂର୍ତ୍ତି ସବୁଠୁ ବଡ଼ କଥା ହେଲା ଏ ମନ୍ଦିରଟି ଛୋଟ ଏବଂ ଏହା ମୁଖ୍ୟଶାଳାଟି ବଡ଼ ତେଣୁ କଥାରେ ଲୋକ କୁହନ୍ତି ମନ୍ଦିରକୁ ମୁଖ ଶାଳା ବୋଲି କୁହାଯାଏ ଶ୍ରୀକ୍ଷେତ୍ରର ଆଦ୍ୟଶକ୍ତି ବିମଳା ଭାରତୀୟ ଦେବୀପୀଠ ମଧ୍ୟରୁ ଏହା ଏକ ପ୍ରସିଦ୍ଧ ଦେବୀପୀଠ ଓ ତନ୍ତ୍ରପୀଠ। ହଁ
କି ମୁଁ ଯେତିକି ଜାଣିବାରେ ଓଡିଶା ପରି ରାଜ୍ୟ ଆଉ ମାରେ ଯେତିକି ଜିନିଷ ପରମ୍ପରା ଅଛି ଆଉ କୌଣସି ରାଜ୍ୟରେ ତମ ମିଳିବ ନାହିଁଉ ତମେ କେରଳ ଯାଅ କି କୁଆଡେ ଯା ବା ବାରଟା ବାରଟା ଜ୍ୟୋତିର୍ଲିଙ୍ଗ ନେଇକି ତେତିଶ କୋଟି ଦେବ ଦେବତା। କେବଳଓଡିସ। ରେ। ଓଡିଶାରେ ହିଁ ପାଇବ ତମେ ଜାଣିଛ କି ବାରଟା ଜ୍ୟୋତିର୍ଲିଙ୍ଗ କୋଉଠି ଅଛି ଓଡିଶାରେ?
ହଁ କଳ୍ପବଟ ନୀଳମାଧବ ଓ ରୋହିଣୀକୁୁଣ୍ଡ ଏହି କ୍ଷେତ୍ରର ଆଦି ଭୈରବ ରୋହିଣୀ କୁଣ୍ଡ ସ୍ୱର୍ଗିଅ ଜଳରେ ପରି ପୂର୍ଣ ଏବଂ ଏକ ଶ୍ରେଷ୍ଠ ତୀର୍ଥଯାତ୍ରା ଭାବେ ପରିଚିତ ରୋହିଣୀ ଶବ୍ଦର ଅର୍ଥ ହେଉଛି ଚିରସ୍ଥାୟୀ।
ତ ମୁଁ ଯେତିକି ଜାଣିପାରେ ଆମ ସବୁ ଲିଙ୍ଗଙ୍କର ରାଜା ହଉଛନ୍ତି ଲିଙ୍ଗରାଜ। ତ ସେଠି ହିଁ ବାରଟା ଜ୍ୟୋତିର୍ଲିଙ୍ଗ ଅବସ୍ଥିତ ତଥା ସାମ୍ନାରେ ବି ଗୋଟେ ଅଛି ମଁ ଏଇ ଟାଇପ ର ଆମର ଗୋଟେ ପୋଖରୀ ଟାଇପ ର ଅଛି ତ ସେଇଠି ମୁଁ ଦେଖିଥିଲି ବାରଟା ଜ୍ୟୋତିର୍ଲିଙ୍ଗର ପ୍ରତିମୂର୍ତ୍ତି ଅଛି।
ଓହୋ ଭା ଭାବ ଭକ୍ତିରେ ଶ୍ରୀ ଜଗନ୍ନାଥଙ୍କୁ ପତିତ ଭାବନ ରୂପେ ଅର୍ଥାତ୍ କ୍ଷମାଶୀଳ ଦୟାଶୀଳ ରୂପେ ଗ୍ରହଣ କରାଇଥିବାରୁ କାଳକ୍ରମେ ଶ୍ରୀମନ୍ଦିର ପତାକାକୁ ପତିତପାବନ ବାନା ବୋଲି କୁହାଯାଏ।
ହଁ ଆଉ ପତିତ ଭବାନ ବାନା ରେ ଗୋଟେ ଶୂନ୍ୟ ଗଣ୍ଠି ବି ପଡିଥାଏ ଯଠୁ ବ ବର୍ଷା ସମୟ ହେଲାଣି ତ ଶୂନ୍ୟ ଗଣ୍ଠି ପଡ଼ିଥାଏ ଆଜି ବି ଲାଗୁଛି ମୋତେ ଯଦି ବର୍ଷା ହେଲା ଶୂନ୍ୟ ଗଣ୍ଠି ପଡ଼ିପାରେ ତ ଏବେ ତ ବର୍ଷା ଉଠେଇଲାଣି ବହୁତ ଆଉ ସମୟ ବି ହେଲାଣି
ହଁ ବର୍ଷା ତ ଉଠେଇଲାଣି ମୁଁ ଦେଖୁଛି ତେବେ ଦେଖାହବ ଆମେ ବର୍ଷା ସରୁ ଆମେ କଥାବାର୍ତ୍ତା ପରେ।
କାଲି ଆସେ ତ
ତୂମେ ତାଙ୍କ ସହିତ କଥା ହେଇଛ? ତେବେ ମୁଁ ରଖୁଛି
ଠିକ ଅଛି